ହଁ।
ହ୍ୟାଲୋ।
ଏ ଏଇନା ଉଠିଲି।
ଉଠିଲୁଣୁ କୁହ?
ପୁଅ?
ତୁ କଣ କରୁଚୁ?
ମୁଁ ପୁଆଟାକୁ ଏଇନା ଶୋଇଥିଲି ଶୋଇଥିଲି ପୁଅକୁ।
ଶୋଇଲା ସିଏ ଯଅ ଶୋଇ ନଥିଲା ଆଜି ଖାରବେଳ ଟା ହ। ଥିଲା ମା ତାପରେ ମୋର ହେଇ ଆମେ ମାନେ ସବୁ ବସିଥିଲୁ ମିଟିଙ୍ଗ ହଉଥିଲା ସିଏ ଭିତରେ ମସ୍ତ ଶୋଇଥିଲା ଗଲା ଟିକେ ଛକ ଆଡେ ବୁଲି କି ଆଇଲା। ସିଏ ଶୋଇଛି ଶୋଇ କି ଉଠିଲେ ଯିବୁ ମାର୍କେଟ ଦି ଜଣ ଆଙ୍କ ଟିକେ ମନ୍ଦିର ଆଜି ଯିବି ତ। ଏ ଦକ୍ଷିଣକାଳୀ ମନ୍ଦିର ଶନିବାର ଆଜି। ଯାଏ ଯେତେବେଳେ ମନ ହେଲେ ମଙ୍ଗଳବାର ଶନିବାରେ ଯାଏ ମାଁ ଙ୍କୁ ପୁଅଟାକୁ ନେଇକି ଯିବୁ ବର୍ଷା ନହେଲେ ଯିବୁ ବର୍ଷା ହେଲେ ଯିବୁନି ଆଉ। ଆଉ କଣ କହ? ଖାଇବା।
ରୋଷେଇ ଆଜି କଣ ହେଇଥିଲା ଖରାବେଳେ?
ରୋଷେଇ ଆଜି କିଛି ଏମିତି ଆଇଟମ ହେଇନଥିଲା ଭାତ ହେଇଥିଲା ଡାଲି ଇ ହେଇଥିଲା ହରଡ଼ ଡାଲି ଡ଼ାଲମା ବି ହେଇଥିଲା। ଆଉ ଛୁଇଁ ଆଳୁ ଭଜା ହେଇଥିଲା ଆଉ ଭେଣ୍ଡି ଆଳୁ ଗୋଟେ କଣ ମ ସାଧା ଭଜା ହେଇ ଥିଲା ବା ହୁଁ ହୁଁ ଛୁଇଁ ଜଣେ ନନା ଆଣିକି ବାହ୍ମୁଣ ନନା କାଲି ଆଣିକି ଦେଇଥିଲେ ତ।
ହୁଁ।
ତାଙ୍କର ଆଉ କଣ ହେଇଥିଲା ଆଉ ବାଇଗଣ ଭଜା ହେଇଥିଲା। ସାଧରେ।
ହୁଁ।
ଏତିକି ଆଉ ସବୁ ଆଜି ପୋଡା ପୋଡି ଭେଣ୍ଡି ଆଳୁ ପୋଡା ଭେଣ୍ଡି ପୋଡା। ଟମାଟୁ ପୋଡା ବାଇଗଣ ପୋଡା ସବୁ ଚକଟା।
ଆଜି ଶନିବାର ବି।
ଉଁ ହଁ
ହଁ
ଆଉ ତମର?
ଆମର ଆଉ ମୁଁ ଏଇ ଭାତ କଲି। ମୁଗ ଡ଼ାଲମା କଲରା ଭଜା ଆଉ ପୋଟଳ କାଙ୍କ ଏ ସରି କାଙ୍କଡ, ଆଳୁ ଭଜା। କାକୁଡି ସାଲଟ୍ ଆମ୍ବ
ଭଡି ଚୁରା। ନା ନା ପୁଅ ତାର ଉଠିଲା ବାପାଙ୍କୁ ଦେଇ ଦେଇଛି।
ଓହୋ କାନ୍ଧିନି?
ନା ସେ ଶୋଇକି ଉଠିଲେ କାନ୍ଦେ ନା ଦେଖିକିନି କେତେବେଳେ। ସମସ୍ତ ଦୁଖଃ
ବୁଲୁଛି ନା କଣ କରୁଚି?
ହଁ ଅଁ ବୁଲୁଛି।
ହୁଁ।
ତାର ଟିକେ ସାଢେ ପାଞ୍ଚଟା ଯେତେବେଳେ ଶୋଉ ସାଢ଼େ ଗୋଟେରେ ଶୋଇବା ମାନେ ସାଢେ ପାଞ୍ଚଟ ଟାରେ ଉଠ
ହଁ ପା ଦି ଦିନି ହେଲାଣି ପୁଅ ଟା ରାତିରେ ଉଠି ପଡୁଚି।
ତା ପେଟ ପୁରିନଥିବ ଆଉ।
ନାଇଁ ପେଟ ଭୁରୁୁନି ପେଟ କାଟୁଚି କି କଣ କେ ଜାଣି ଦି ଦିନ ହେଲା ଉଠୁଚି ରାତିରେ ଉଠିକି କାନ୍ଦୁଚି ଜମ୍ଭାରୁ ଶଉନି ତାକୁ ଖାଲି କହୁଛି ହା ତ ଠାରୁଚି ହିଆଡେ ଯିବ ତାକୁ କୁଆଡେ ବୁଲେଇବ ରାତିରେ ହିଁ ତାପରେ ତା ପେଟ କାଟଛି କଣ ଝାଡା ବସିବି ରାତିରେ ଆଉ ତାପରେ ଟିକେ ଖେଳୁ ହୁଁ।
ପାତିର ହଜମ୍
ହୁଁ।
ହୋମିଓପାତୀ ହଜମ୍ ର ଗୋଟେ ନେଇଯିବୁ ଆଉ ତା ସଖାଳୁ ତୁଳସୀର ନେଇଯିବୁ ଏକାଥରେ ତିନ୍ ତିନ୍ ଟା ନେଇଯିବୁ ପୁଅର ଆଉ ଗ୍ରାଈ ଟ ନ ଦେଇେ ସେ ହୋମିଓପାଥି ତାକୁ କଣ୍ଟିନ୍ୟୁ କରିଦେଲେ ତାର କିଛି ନାହିଁ ଆଉ କିଛି ହବନି। ବ୍ୟାପ ଇ ଦିନକୁ ଦିନ ଦିନକୁ ଦିନ ଛୁଆଙ୍କର ଖାଦ୍ୟ ବଢିଲାଣି ନା ଆଉ ଖାଦ୍ୟ ପଡିଲେ ତାଙ୍କର ହଜମ ଶକ୍ତି ଟା ସିନା ଟିକେ କମ୍ ହବ ନା ହବନି? ହଜମ୍ କରିପାରିବେ ଏକା ସେମାନେ ସହଜେ ମତେ କୁ କନ ସବୁ ଜିନିଷ ସବୁ ଖାଇବାରେ ହଜମ କରିପାରିବି?
ନାଇଁ ପା ସେ କାଲି କଁ ହେଇଚି ସେ ମାଛ ଟିକେ ଡକ୍ଟର କହିଚି ମାଛ ଦବା ପାଇଁ ଖାଇବାକୁ ତାକୁ। ତାକୁ ମାଛ ଟିକେ ସେ ଖାଲି ଖାଇଚି। ପେଟ କାଟୁଛି କଣ ଦି ଦିନ ହେଲା ତ ହଇରାଣ କରୁଛି ଶୋଉନି ପୁରା ବ
କଣ ଦେ ପେଟ ଯୋଉ ମାଛ ଖାଇଲା ପରେ ଗାଈ କଆଟ ଟିକେ ଦେଇ ଦେଇଦେଇଛୁ ନା?
ହୁଁ ଗାଈ କଟର ଖାଉଚି ତା ଲୁଣ ମନ୍ତରା ହେଇକି ଥୁଆହେଇଚି ସେଥିରୁ ଟିକେ ଖଇଦେଲେ ତା ପେଟ କଟା ହବ ତା ବୋଉ ତାର।
ଆଁ?
ସେଠୁ ବର୍ଷା ଉଠେଇଲାଣି?
ନା ବର୍ଷା ଫର୍ଷା କିଛି ନାହିଁ ଖରା।
ହୁଁ ହୁଁ।
ହଉ କଣ କୁହ?
ଖାଇବା କେତେବେଳେ ସଇଲା?
ହୁଁ ଖାଇବା ଆଜି ଜଲ୍ଦି ଖାଇ ଦେଇେଇ ଆଜି ଭୋକ ଲାଗିଥିଲା ମା ସମସ୍ତେ ମିଶିକି ଖାଇ ଦେଇେଇଛୁ ଖାଇକ ବସ ଏବେ ସମସ୍ତେ
ଆଉ ଟିକେ ଭାବୁଛୁ ପିଠା କରିବା ପାଇଁ ପିଠା କରିବୁ ଟିକେ ସୁଜିକାକରା ବୋଲି ଏଇ ଯୋଉ ଆରିସା ପିଠା
ହୁଁ।
ଓ ତାପରେ ଡର ଲାଗୁଛି ସେରା କଣ? ଗରମ ଯୋଉ ହଉଛି ଇଚ୍ଛା ହଉନି କୋଉଠି ବସିକି କରିବା ପାଇଁ
ହାଲୋ।
ହଁ।
ହଁ ହଁ।
ଘର ଦ୍ୱାର ଝାଡୁ କରିସାରିଲୁଣୁ?
ନାଇଁ କିଛି କରିନୁ ଗୋଡ଼ ଟା ବିନ୍ଧୁଛି ଯାଇକି ଲୁଗାପଟା ତୋଳିବି ଭାଙ୍ଗିବି ଘରଦୁଆାର ଓଳେଇବି ବାସନ ମାଜିବି
ଇଟାଲିନ ସର୍ଟ ହେଲେ ଘର ଦ୍ଵାରା ଆଉ ଏ ଗୋଡ ବା ଭିଟାମିନ୍ ସଟ ହେଲେ ଗୋଟେ ସାଇଟି ଗୋଡ ପେନ୍ ହବ।
ହଁ ପା ମତେ ପେନ୍ ହଉଚି ଯେ ରାତି ସାରା ନିଦ ହଉନି।
ହୁଁ ଏଇନା ଶୋଇଲା ସେ କେତେବେଳେ ଉଠିବ?
ନାଇ ସେ ଶୁଏନି ସେ ତିନିଟା ଚାରିଟା ଆଳକୁ ଏକାଥରେ ଉଠେ ସେ ରାତି ଟାକୁ ଟା ବେଳକୁ ନିଦ ଲାଗେ କିନ୍ତୁ ମୁଁ ଶୋଇଦିଏନି ତାକୁ ଖାଇ ଜଲ୍ଦୀ ଉଠି ପଡିବ। ସେ ଦି ଘଣ୍ଟାରେ ମୁଁ ଜଣକା ଘର ଭିତରେ ଦେଖିଲା ଆଳକୁ ଜଣକା। ବାହାର ଆମର ବିଟି ଆସୁଚି ଦିଆ ହଉନି। ସ କେଜାଣି କଣ ବାସ୍ତୁରି ହଜାର ଆସିଥିଲା କାଇଁ ତ ପଇସା କଟା ହଉଥିଲା କହିଲେ ନା ହେଇଗଲାଣି ବର୍ଷେ ହବ
ବାସ୍ତୁରି ହଜାରେ ଇଲେକ୍ଟ୍ରି ବିଲି?
ହେଇଥିଲା କରିଥିଲେ ବସ୍ତୁରି ହଜାର ନା କେତେ କଣ ଏଠି ଯୋଉ ପଞ୍ଚାବନ ହଜାର ଏମିତି କେତେ ହେଇଥିଲା ଯାଇକି କଥା ହେଇକି ଦଶ ହଜାର ନା କେ ଯାହା ହଉ ତ ବିଲି ଦିଆ ତାଙ୍କର
ଆଁ।
ହୁଁ ସିଆଡେ ଖରା ହେଇଚି?
ଆଁ ହଁ ଇଆଡେ ଖରା ହେଇଚି ବା।
ଆଉ ରାତିରେ କେତେ କଣ ରାତିରେ ଆମର ତ ପିଠା ହବ ଆଳୁ ମଟର ତରକାରି ହବ
କି ପିଠା ରାତିରେ ସେ କରସାରଛି କରିସାରଛି କରିସାରିଛି।
ସେଇ ଗୋଟିଏ ପି
ଆ ହଁ। ପାଟି କରନା ଟି
ହ୍ୟାଲୋ।
ହଁ।
ଆଉ କଣ?
ଆଉ କଣ କହ? ଭାଇ ଡିଉଟି।
ସେ ଆସୁଥିବେ ରାତିରେ ଆଉ।
ହଁ।
ଆଉ କେବେ ଗୋଟେ କଣ ଭୋଜି କରିଆ କଥାବାର୍ତ୍ତା ହୁଅ ସମସ୍ତେ ମିଶି କି ଭୋଜି ଭାତ କରିକି ବୁଲିବୁଲା କି ଆସିବା। ଏବେ ତ ବର୍ଷା ଦିନ ହେଲାଣି ଆଉ ଯ ମୁଁ କହିଲି ଏବେ ତ ବର୍ଷା ଦିନ ହେଲାଣି। ଆଉ ଜଙ୍ଗଲରେ କରିହବନା କୋଉ ଘର ଫର ଗୋଟେ ଦେଖୀକି ଯାଇକି କରିବାକୁ ପଡ଼ିବ ଆଉ।
ହଁ ମନ୍ଦ୍
କଥା ହୁଅ। ନା ମନ୍ଦିର ଆଡ଼େ ମାନେ ସେମିତି ଲୋକେସନ ଥିବ ଭଲ ମନ୍ଦିର କୁ ଯାଇ ଦର୍ଶନ କରିବ। କି କପିଳାସ ଆସୁନ ଏଇଠି ଭୋଜି କରିଆ ଆମ ଏପଟ ଲାଇନ ରେ।
ନାଁ ନାଁ।
ଡିଅର ପାର୍କ ଅଛି। ଆଗେ ଯାଇକି ଚକାଳେ ଦର୍ଶନ କରିଦେଇକି ଆସିବ ଶିବଙ୍କୁ ତାପରେ ଆସିକି ଭୋଜି ଭାତ ଆରୋଜନ କରିକି ଭୋଜି ଭାତ କରିକି ଖାଇ ରିକି ବୁଲିବୁଲାକି ଆସିବ କରିବା ଆଉ କଥା ତା ହୁଅ ସମସ୍ତେ।
ଟିକେ ଟିକେ ବୁଲିଯିବା ସେଆଡ଼କୁ ଯବା ତାପରେ ଯୋଉ କଥା।
ହୁଁ।
ସେଇଟା ଏଇ ସାତ ତାରିଖ ଭିତରେ ହିଁ ଯିବାକୁ ପଡ଼ିବ ଆମକୁ।
କୋଉଠି?
ଆଁ?
କୋଉଠିକି?
ସାତ ତାରିଖ ପୁରୀ ଯିବୁ। ଆଗେ ଜଗାଦର୍ଶନ ଆଗେ ପୁଅର ମୁଁ ଚୁଟି ପକେଇବି ନା। ପୁଅର ଚୁଟି ଟା ବହୁତ ସାରା ହେଇଗଲାଣି। ଆଉ ସେ ସବୁବେଳେ ଗୋଟେ ମେଞ୍ଚେ ମେଞ୍ଚେ ଚୁଟି ତ ଚୁଟିର ସକାଳୁ ପରିବା ପାଇଁ କଷ୍ଟ। ତାରେ ଛୋଟ ଛୁଆଟା ନା ଯେତେ ଚୁଟି ବଢ଼ିଲା ବେଳୁକୁ ବଡ଼ ହେଲା ବେଳକୁ ତାକୁ ବହୁତ ଥଣ୍ଡା ଦୋହ ଧରୁ ସାଙ୍ଗେ ସାଙ୍ଗେ ଥଣ୍ଡା ହଉଛି। ସେଇଥି ପାଇଁ ଆଗେ ଚୁଟି ଟିକେ ପକେଇ ଦବୁ ତାପରେ ଦେଖିବା କୁଆଡ଼େ ଗୋଟେ ଯିବା ପାଇଁ ପଡ଼ିବ ଆଉ। ଏଇ ସବୁ ଯିବା ପାଇଁ ଏକାଠି କରିଥିଲୁ ଟ୍ରାଭେଲର୍ସ ହେଲା
ହୁଁ।
ସବୁଆଡ଼େ ଏକ ଯିବୁ ବୋଲି ଦେଖିଲା ବେଳକୁ ଟ୍ରାଭେଲର୍ସ ବୁଝିଲେ କଣ ହବ ସମସ୍ତଙ୍କୁ ନେଇକି ଗଲେ ଯାଇପାରିଲେ ହବ ନା ଆଉ। ଦଶ ହଜାର ଏଇଠୁ ପା କହିଲା ଘଟଗାଁ ଟ୍ରାଭେଲର୍ସ କହିଲା ନଅ ହଜାରେ। ରଜ ଟାଇମିରେ ବୁଝିଥିଲ ନଅ ହଜାରେ।
ମାନେ ଯୋଉଟା ହଜାର ପନ୍ଦରଶହ ରେ ହଉଛି ତେଲ ପକେଇଲେ।
ତେଲ ପକେଇଦେଲେ ନିଜ ଗାଡିରେ ହଜାର ପନ୍ଦରଶହ ଅଛି ନଅ ହଜାରେ।
ଅ କହ।
ସେଇୟଆ କଣ କହୁଥିଲେ ଆଉ ନଅ ହଜାରେ ତୁ ଯିବୁ ଆଉ ଗୋଟେ ଟ୍ରାଭେଲର୍ କରିବୁ ମାନେ ପୁରୀ ଯିବୁ ମାନେ ସେ ଆଉ ତୁ ସେଇଠି ଯିବୁ ମାନେ ପୁରୀ ଯ ଜଗନ୍ନାଥ ପାଖକୁ ଯିବୁ। ଏ କହୁଥିଲେ ଆମକୁ କୋଡିଏ ହଜାର ସାରିବ।
ଉଁ ହୁଁ। ନାଇଁ ଟ୍ରେନରେ ସୁବିଧା ହେଇଗଲା ଟ୍ରେନରେ ଯିବ ଦର୍ଶମ କରିବ।
ତୁ ଯିବୁ ବୋଲି ପ୍ଲାନିଂ କରିଥିଲ। ସମସ୍ତଙ୍କୁ ନେଇକି ଏକାଥରେ ପ୍ରଥମ ଚୁଟି ଟା ପକେଇବୁ ତ। ସମସ୍ତତିଙ୍କୁ ନେଇକି ଯିବୁ ବୋଲି ପ୍ଲାନିଂ କରୁଥିଲୁ ଆ ହାତରେ କୋଡିଏ ହଜାର ଧରିବୁ ଯିବୁ।
ହଉ ହଉ ଯାଅ ଆଁ ପୁଅ ଉଠିଲାଣି ହଉ।